ହାଲୋ। ହ୍ୟାଲୋ। ହ୍ୟାଲୋ ନମସ୍କାର ମ୍ୟାଡ଼ମ୍। ହ୍ୟାଲୋ। ହ୍ୟାଲୋ ହଁ ମ୍ୟାଡ଼ାମ ନମସ୍କାର।
ହଁ ନମସ୍କାର, ହଁ ଭଲ ଅଛି, ଆପଣ କେମତି ଅ
ଭଲ ଅଛି। ହଁ ମ୍ୟାଡ଼ାମ ମୁଁ ଭଲ ଅଛି ଆଉ, ଆଉ ନାଇଁ ମ୍ୟାଡ଼ାମ ଖାଇନୁ ଆପଣ ଆମର ଟିକେ ଘରେ ଲେଟ ରେ ଖାଆନ୍ତି ତ, ରୋଷେଇ ବା ସନ୍ଧ୍ୟାରେ କଣ କଣ। ଖାଇଥାନ୍ତି ତ, ରୋଷେଇ ବାସହେଲା ଳକୁ ଟିକେ ଲେଟ ହୁଏ। ଆମେ ଟିକେ ଲେଟ ରେ ଖାଉ ଆଉ, ଆପଣ ମାନେ ଖାଇଲେଣି?
ହଁ
ଆପଣ ହଁ ହଁ ହଁ, ଆଉ କଣ ଖାଇଲେ? କଣ ଖାଇଲେ?
ଉଁ ରୁଟି।
ହଁ।
ହୁଁ ହୁଁ ହୁଁ ହୁଁ ହୁଁ ରାତିରେ ରୁଟି ଖାଆନ୍ତି ଆପଣ? ଅ ହଁ ହଁ ଆଉ ମୁଁ ତ ଆଜି ଆଉ ମୁଁ ତ ଆଜି, ଆମ ଘରେ ଗେଷ୍ଟ ଆସିଥିଲେ ତ। ହ୍ୟାଲୋ ହ୍ୟାଲୋ।
ହଁ କଣ କହିଲେ?
ହଁ ହଁ ହଁ ହଁ ଶୁଭା ଯାଉଚି। ତ
ଏଇ ଛତୁ ତରକାରୀ ହେଇଥିଲା। ତମର କଣ ହେଇଚି?
ଆମର ଆଜି ଗେଷ୍ଟ ଆସିଥିଲେ ଟିକେ, ତ ଆମେ ଭା ତ, ଡାଲି ଆଉ ଆମିଷ ଟିକେ କରିଥିଲୁ, ତା ସହିତ ଯେହେତୁ ଗେଷ୍ଟ ଆସିଥିଲେ ତାଙ୍କ ପାଇଁ ଟିକେ ମୁମୋ ମମି ଆଉ ମିଶ୍ ମୁଁ ମିଶିକି ଆଜି ଟିକେ କେକ୍ ବନେଇଥିଲୁ।
ଆଚ୍ଛା ଆଚ୍ଛା କେକ୍ ବଢିଆ ଜିନିଷ। କେମିତି କଣ? କେମିତି କଣ କେକ୍ ବନାନ୍ତି, ମୁଁ ତ କେବେ ଚେଷ୍ଟା କରିନି, କେମିତି କଣ ବନାନ୍ତି ଟିକେ କହୁନାହାନ୍ତି।
ତେବେ କେକ୍ ବନେଇବା ପ୍ରଣାଳୀ ବହୁତୁ ସହଜ। ଏବଂ ଯେହେତୁ କେକ୍ ଟା ସମସ୍ତଙ୍କୁ ପସନ୍ଦ ତ ଆ କେ ଯିଏ ବି ଆସିଲେ ଆମ ଘରେ କେକ୍ ଟା ବନାଯାଏ। ତ ଆପଣ କଣ କରିବେ ପ୍ରଥମେ ମାର୍କେଟ ରୁ ଅଣ୍ଡା ଅଣ୍ଡା ଅଣ୍ଡା ମ ଉମ୍ ଦି ତିନିଟା ଅ ଚାରି ପାଞ୍ଚ ଚାରିଟା ଖଣ୍ଡେ ଅଣ୍ଡା ଚାରିଟା ଖଣ୍ଡେ।
ଅ ହ ମାନେ ଦେଖିବେ କୋଉ କେତେ କଣ ବନେଇବେ ନାଇଁ କି ସେଇ ହିସାବରେ ହଁ।
ହଁ ହଁ ହଁ ଅଣ୍ଡା ନେବେ ଦେନ୍ ମଇଦା ନେବେ। ହେଲା, ମଇଦା ଅଣ୍ଡା ନେବେ। ମଇଦା ନେବେ ଆଉ ଘିଅ ଘିଅ କିଣିକି ରଖି ଥିବେ ବୁଝିପାରିଲେ। ତ ପ୍ରଥମେ କଣ କରିବେ ଆପଣ, ଗୋଟେ ଥାଳିଟେ ନେବେ। ସେଠି ମଇଦା ପକେଇବେ ହେଲା ସେ ଥାଳିରେ ଉଁ ପୁରା ପ୍ଲେଟ ଭଳିଆ ଥାଳି ହେଇଥିବ। ସେଇଟା ମଇଦା ନେବେ ହେଲା ହଁ ଆପଣ ତା ପରେ କଣ କରିବେ। ସେ ମଇଦା ଉପରେ ଆପଣ ଅ ଘିଅ ଟିକେ ଆଗୁରୁ ଗରମ କରିଥିବେ ହେଲା ନା। ଘିଅ ଯୋ ଆପଣ ନେଇଥିବେ। ହଁ ସେ ଘିଅ ଟିକେ ଗରମ କରିଥିବେ। ଗୋଟେ ପ୍ରାୟ ହଁ ତରଳି ଯାଇଥିବା ଘିଅକୁ କଣ କରିବେ ଆପ୍ ପଣ ଗିନାଟେ ହବ। ସେ ଯୋଉ ଆମର ମଇଦା ଅଛି, ତା ଉପରେ ଆପଣ ପ ପକେଇବେ ସେ ଘିଅକୁ ହେଲା ଆଉ
ଘିଅ ଢଳା ହବ ହଁ।
ହଁ ଘିଅ ଢଳା ହବ ତାପରେ କଣ କରିବେ ଆପଣ ମ ଘିଅ ଢାଳି ପାରିବେ ଆମର ଟ୍ରାଡିସନରେ କଣ ଆମେ ଘିଅ ଢାଳୁଛୁ କିନ୍ତୁ କେକ୍ ପାଇଁ ବେଟର ହବ ଆପଣ ଯେତେଳେ ବଟର ୟୁଜ କରିବେ।
ଆଚ୍ଛା ଆ ମାନେ ତାର କେକ୍ ର ଟେଷ୍ଟ ଟା ବଢ
ହଁ ହଁ ହଁ ବଟରଟା ୟୁଜ କଲେ କଣ ନା ସେଟା ଗୋଟେ ଆକ୍ କେକ୍ ଭଳି ଲାଗିବ ହେଲା ତ ଆପଣ ବଟର ଆମେ କେବେ କେବେ ଘିଅ ପକେଇ ଦଉଛୁ କେବେ କେବେ ବଟର ବି ପକେଇ ଦଉଛୁ। ହଁ ତ ବଟର ବଟର ଟା ପକେଇଲେ କଣ ହଉଛି ନା ବଟର କୁ ଟିକେ ଗ ଗରମ କରିବେ ଗରମ କଲା ପରେ ହଁ ସେଇ ବଟର ଟା ପକେଇବେ ବଟର ପକେଇଲା ପରେ କଣ କରିବେ ଆପଣ ସେ ଯୋଉ କେକ୍ ଆଉ ଯୋଉ ବଟରକୁ ଆପଣ ଏବେ କଣ କରିବେ ଭଲରେ ମନ୍ଥିବେ। ହେଲା ଭଲରେ ମନ୍ଥିବେ ଯେମିତି ଅ ବଟର ଟା ପ୍ରତ୍ୟେକ ଦାନା ଯୋଉ ମଇ ଦାନା ତ ନାଇଁ ମଇଦାର ପ୍ରତ୍ୟେ ମିଶିଯିବ ପ୍ରଥମେ ଆପଣ ତାଙ୍କୁ ମନ୍ଥିବେ ମନ୍ଥି ପୁରା ମିଶିଗଲା
ମାନେ କଣ ଏଇଟା ମନ୍ଥିବାର ମାନେ କଣ ଏଇଟା ହାତରେ ମନ୍ଥିବାର ନା କଣ?
ହଁ ହାତରେ ହିଁ ମନ୍ଥିବେ।
ଓ ଘିଅ ମଇଦାକୁ ମିଶେଇକି ହାତରେ ମନ୍ଥଥିବା ନାଇକି। ଓ ହୋ ଆଚ୍ଛା ଆଛା ହଁ ହଁ ହଁ ବଟର କୁ। ହଁ
ମନ୍ ମନ୍ଥିଲା ପରେ କଣ କରିବା। କଣ ଗୋଟେ ବଲ ବଡ ବେଲାଟେ ନେବେ ତସଲାଟେ ନେବେ ହେଲା ବଡ ଟା। ହେଲା ସେ ତସଲାରେ କଣ କରିବେ ହଁ ତୋସଲାରେ କଣ କରିବେ ଏଇ ଯୋଉ ବନ୍ଥି ଯାଇଥିବାର ମଇଦା ତାକୁ ସେଥିରେ ପକେଇବେ।
ହଁ ଓ ଆଚ୍ଛା ହଁ।
ହେଲା ପରେ ମନ୍ଥି ଯାଇଥିବା ମଇଦା ପକେଇଲା ପରେ ଆପଣ ଯୋଉ ଅଣ୍ଡା ଚାରି ଟା ନେଇଛନ୍ତି ସେ ଅଣ୍ଡା ଚାରି ଟା ଆପଣ ପକେଇବେ। ହେଲା ତା ସହିତ ଅଣ୍ଡା ଚାରିଟା ପକେଇଲା ପରେ ଆପଣ ଆପଣଙ୍କୁ ଯଦି ଇଚ୍ଛା ହଉଛି ଆପଣ ଟିକେ ତେଲ ପକେଇବେ। ବୁଝିପାରିଲେ?
ଆଛା ଚିନି ପଡ଼େନି କି?
ହଁ ଚିନି ବି ପକେଇବା ଏବେ ହେଲା। ଆ ଚିନି ଆପଣ ମନ୍ଥିଲା ବେଳେ ପକେଇଲେ ବି ହବ ଆଉ ଚିନି
ହଁ